ହଁ ହାଲୋ।
ଶୁଭୁଚି ମୋ କଥା।
ହଁ ହଁ ଶୁଭୁଚି ତୋ କଥା।
ଉଁ
କଣ କରୁଚୁ?
କଁ କହିଲୁ?
କଣ କହୁ କରୁଚୁ?
ମୁଁ ଏଇଠେ ଥିଲି ଆଉ ଶୋଇଆକୁ ଆସିଲି।
ହଁ।
ହୁଁ ଖରାବେଳେ ଟିକେ ରେଷ୍ଟ ନ ନେଲେ ଆଁ ଉଁ ମୋ ମୁଣ୍ଡ କଁ ହବ ଗ୍ୟାସ୍ ହେଇଯିବ।
ଓହୋ ଆରେ ମୁଁ ବା ଏଇଟି କଁ କଇଲୁ ବସିଛି ଆମର ମାଛ ଧରା ହଉଚି ତ।
ଓହୋ କଁ ଏତେବେଳେ ଖରାବେଳେ।
ଖରାବେଳେ ତ ଯୋଉ ବର୍ଷା ଫର୍ଷା ହଉଚି ଆଗୁକୁ କିଛି ଦିନ ପରେ ପୁଣି ବର୍ଷା ଦିନ ଆସିବ ନା। ପୁଣି ପୋଖରୀ ବୁଡିଯିବ ନା। ଆମର ଆମର କଁ କହିଲୁ ଯୋଉ ଦଳ ପୋଖରୀ ଗୋଟେ ବଡ ପୋଖରୀ ଅଛି ଦଳ ପୋଖରୀ। ମାଛ ଛଡା ହେଇନି ସେଥେରେ।
ଓହୋ।
ମାଛ ଛଡା ହେଇନି ଏମତି କଉ ମାଗୁର ଶେଉଳ ଏସବୁ ମାଛ ଅଛନ୍ତି।
ଏଇ ଯୋଉ ବାଳିଆ ମାଛ ଆସେ।
ହଁ ବା। ହଁ କଉ, ମାଗୁର, ଶେଉଳ, ବାଳିଆ ମାଛ ଦଳ ପୋଖରୀ ମାଛ ଆଉ
ଓହୋହୋ ଆଉ ଗୋଟେ କଣ ଥାଏ? ଆଉ ଗୋଟେ କଣ ଥାଏ ସେଟା ହେଲା, ସେଟା ଯୋଉ କେଳା ମାନେ ଖାଆନ୍ତି ତା ନା କଣ? କଣ ଗୋଟେଇ ଖାଆନ୍ତିନି ସେ ପ ହଁ, ହଁ, ହଁ। ସେ ପଙ୍କରେ ଥାଏ ନା ତାକୁ ଯୋଉ ତାଡିକି
କୋଚିଆ କୋଚିଆ, ତୋରି
ହୁଁ, ହୁଁ।
ବୁଝିଲୁ ସେ ସକାଳ କେତେଟାରୁ କହିଲୁ ଦଶଟାରୁ ପମ୍ପ୍ ଲାଗିଲାଣି।
ଅହ।
ଏବେ ପର୍ଯ୍ୟନ୍ତ ମାଛ ଧରା ସରିନି। ମାଛ ଧରା ଚାଲ୍ ମାନେ ହବ ଷ୍ଟାର୍ଟ ହବ ଆଉ ଟିକେ ପରେ ଆଉ
ଆଉ ନହେଲେ ଜାଲ ପକେଇ ଧରଦେଲନି।
ନାଇ ଜାଲ ପା ଦଳ ପୋଖରୀ ଵା ଜାଲ ପକେଇ ହବନି ମାଛ ମାନେ କଁ କହିଲୁ? ଏଇ ସବୁ କଉ, ରତା, ମାଗୁର ଏଇ ସବୁ ବାଳିଆ ଏ ସବୁ ମାଛ ଅଛନ୍ତି ତାପରେ କଁ କହିଲୁ? ପାଣି ଭୁଆ ଦେଇକି ତାପରେ ସେଇଠୁ ଦଳ କଢା ହବ।
ହଁ।
ଦଳ କଢା ହେଇକି ମାଛ ଧରାହବ ତମର ମାଛ କିଣିବାର ଅଛି କି?
ହଁ, ଆମର ଏପଟେ ଅଛି କିଣିଆର କାଲି ତ ବାର ଅଛି ପଠେଇବା ଦେଖିଆ ଯାଇ ଆଣିଆ ଆଉ
ମତେ କହୁନୁ କୋଉ ମାଛ କିଣିବ ଯଦି ତମର ମୁଁ ସେତିକି କିଲୋ ମାଛ ନେଇଯିବି?
ଆମର ଯେ କଉ ଆଣିବୁ ଆଉ ଦି କେଜି ଖଣ୍ଡେ କଉ।
କଉ ଦୁଇ କେଜି ଆଉ କଣ କୋଉନୁ?
ଆଉ ମାଗୁର ଦୁଇ କେଜି।
ହ, କାହିଁକି ନା ଏବେକା ସମୟରେ ବେଶୀ ମାଛ ମିଳୁନାହିଁ ଜାଣଚୁ ନା ନାଇଁ।
ହୁଁ, ଦେଶୀ ମାଛ ମିଳୁନି। ତାପରେ ଫିଷ୍ଟ୍ କରିଆରେ ଆମର କାଲି ଅଛି, ଯଦି ହବ ତମର ସେଇଠୁ ମାଛ ନେଇ ଆସିବୁ ଆଉ
ଆଉ ତାହେଲେ ଶେଉଳ ମାଛ ଚାରି କିଲେ ପାଖାପାଖି ନେଇଯିଵି, ଯଦି ଫିଷ୍ଟ୍ ହବାର ଅଛି।
ହଁ।
ଶେଉଳ ମାଛ ଚାରି କିଲେ ନେଇଯିବୁ ମାଛ ଘାଣ୍ଟ କରଦବା ଆଉ, ବୁଝିଲୁ? ଆଉ ଏମତି ଛୋଟ୍, ମାନେ କଣ କହିଲୁ ଆଗୁରୁ ଏମତି ଛୋଟୋବେଳେ ଆମେ ବନିଶ୍ ପକେଇକି ମାଛ ଧରୁ ଏଇ ଦଳ ଗଡିଆରୁ ଟିକେ ଦଳ କାଟିି ଦେଇକି ବନିଶ୍ ବନିଶ୍ ପକେଇକି ମାଛ ଧରା ହୁଏ।
ଓହୋ ଅର୍ ତମର୍ କେତେ କେଜି ଖଣ୍ଡେ, କେତେ କେଜି ଖଣ୍ଡେ ମାଛ ଭାରିବ ଏ ପୋଖରୀରୁ?
ମାଛ ତଥାପି କେତେ କହିଲୁ ମିନିମମ ପଚାଶ ଷାଠିଏ କିଲେ ଭାରିବ ଆଉ
ଅହ ବିକି ଦବ ବୋଧେ ଆଉ
ହଁ, ବିକ୍ରି ହବ ସଵ୍ ମାଛ ମାଛ ମତେ ଲାଗୁଚି ପଚାଶ ଷାଠିଏ କିଲୋ ମାଛ କିନ୍ତୁ ଅଧିକ ବି ବାହାରିପାରେ।
ଅହ ହଁ, ଵିକିଦବା କୁ କଣ ଏତେ କଣ ରଖିକି ଖାଇ ହବ କି?
ହଁ ହଁ। ବିକ୍ରି ହବ ସବୁ ମାଛ ବୁଝିଲୁ?
ହଁ, ତାପରେ ସେ ପମ୍ପ୍ ବାଲା ବି ନବ ନା ପଇସା ନବ।
ହଁ, ପମ୍ପ ବାଲା ତର ସେ କଣ କହିଲୁ ପମ୍ପର ହିସାବ ଏମତି ଘଣ୍ଟା ଘଣ୍ଟାକୁ ସେ ଶହେ ଟଙ୍କା ଲେଖା ନିଏ ପମ୍ପ, ଯେତିକ ଘଣ୍ଟା ଚାଲିବ ସେତ୍ ସେତିକି ଶହେ ଟଙ୍କା ଲେଖା ସେ ନବ, ଥର ସବ୍ ସପୋଜ୍, ଦଶ ଘଣ୍ଟା ପମ୍ପ୍ ଚାଲିଲା ସେ ହଜାର ଟଙ୍କା ନବ।
ଓ।
ଆଉ ପେଟ୍ରୋଲଟା ଆମେ ଆଣିବାକୁ ପଡିବ। ଯେତେ ଲିଟର ପେଟ୍ରୋଲ ଲାଗିବ ସେଟା ଆମକୁ ନିଜ ହାତରୁ କିଣିକି ଆଣିବାକୁ ପଡିବ।
ଆଚ୍ଛା ସେ ଖାଲି ତା ପମଟା ତମକୁ ଦବାକୁ ପଡେ।
ଖାଲି ପମ୍ପର ଭଡାଟା ଆମେ ତାକୁ ଦୋବୁ ଯଦି ଦଶ ଘଣ୍ଟା ହେଲା ଆମେ ତାକୁ ହଜାରେ ଟଙ୍କା ଦୋବୁ।
ଓହୋ। ଆଉ ତମର ତ ବଡ ପୋଖରୀଟା ଆଉ ବୋହୁତ ସମୟ ଲାଗିଥିବ।
ବୋହୁତ ବଡ ପୋଖରୀ ଆମର ଦଳେ ପୋଖରୀ। ଆଉ ତା ଦେହରେ କଣ କହିଲୁ ଛୋଟ ବେଳେ ଆମେ ତା ଦେହରେ ବନିସ ପକେଇକି ମାଛ ଧରୁ ନହେଲେ ଆମେ ଗୋଟେ ଗନ୍ଧ ଭଳିଆ କିଛି ଫିଟେଇ ଦୋଉ ସେପଟେ ପାଣି ଚାଲେ ସେପଟେ ମାଛ ଉଠିଯାଆନ୍ତି ଉପରକୁ ଆମେ କଣ ଚୁଆ କହନ୍ତି ତାକୁ ନା କଣ ଗୋଟେ ଖାଲ ଭଳିଆ କରିକି ସେଇ ତାକୁ ମାଛ୍ ପାଣି ଏପଟେ ଗଢିବ। ଉପରକୁ ମାଛ ଉଠିବେ। ଛୋଟ ବେଳ ସମୟରେ ତୁ ଦେଖିନୁ ପ୍ରାୟ ଜାଗାରେ ଦଳ ପୋଖରୀ ଥିବ ବର୍ଷା ବୋହୁତ ଜୋରେ ଯେତୋଳେ ହୁଏ ମାଛ ଉଠନ୍ତି ଜାଣିଚୁ?
ହଁ ଆମର ପା ଏପଟେ ଯୋଉ ନାଳରେ ଆମର ଏପଟେ ନାଳ ଯୋଉ ଅଛି ପାଣି ଆସେ। ସେଇଠି କଣ କରିବେ ଅନ୍ଧୁଳି ବସେଇବେ ଅନ୍ଧୁଳି ବସେଇବେ
ଆଉ ତାହେଲେ ତ ସେଥିରେ ବୋହୁତ ଚୁନା ମାଛ ଯାଉଥିବେ ନା ଯୋଉ ଅନ୍ଧୁଳିରେ?
ହଁ ସେଥିରେ ସବୁ ଚୁନା ମାଛ ପଡନ୍ତି। ଆଉ ସେ ମାଛର ଟେଷ୍ଟ ଆଉ ଏବେକା ମାଛ ଟଷ୍ଟ ବୋହୁତ ଫରକ।
ଆରେ ଏବେ ଦେଶୀ ମାଛ ଟୋଟାଲେ ମିଳୁନି ଏମତି ରୋହି, ଭାକୁର। ଏସବୁ ଖାଇଲା ପରେ କେମତି ଯେମତି ଗ୍ୟାସ୍ ହେଲା ଭଳିଆ ଲାଗୁଚି ଲାଗୁନି?
ହଁ।
ସେ ସମୟରେ ଆମେ ଶେଉଳ, ବାଳିଆ, କୋଉ, ମାଗୁର ଏଇସବୁ ଖାଏ ଟିକେ ବି ଗ୍ୟାସ ହୁଏ କି ହୁଏନି।
ନା ଆଉ ଗୋଟେ ଯୋଉ ମିଳେ ଶିଙ୍ଗି ମାଛ।
ଆଉ ସିଏ ତ ବୋହୁତୁ ଟେଷ୍ଟେ ଭଜା ସିଙ୍ଗି ମାଛ ଭଜା ହୁଏ କି ତରକାରୀ ହୁଏ ବୋହୁତ ଟେଷ୍ଟ ଟେ
ହଁ ହଁ ସେଇଟା ଆମ୍ବୁଲ ପଡିକି ଯଦି ହବ ନା ତାହେଲେ ତା ତା ଦୋଉ ତା ସ୍ଵାଦ ଦି ଗୁଣା ହେଇଯିବ।
ହଁ ପା। ସେ ମାଛ ଏବେ କୋଉ ଏବେକା ସମୟରେ ମିଳୁଚି ସିଙ୍ଗି ମାଛ, କଣ୍ଟିଆ ମାଛ ଗୋଟେ ଥାଏ।
ହଁ ହଁ ସେ ଯୋଉ ସିଙ୍ଗି କଣ୍ଟିଆ, କଣ୍ଟିଆ ଝୋଳଟା ବୋହୁତ ଟେଷ୍ଟ।
ବୋହୁତ ଟେଷ୍ଟି ଲାଗେ ଆମେ ବନିଶୀରେ ବି ଧରୋଉ ଯେତେଳେ ଆମର ବି ବି ଏପଟେ ଗୋଟେ କଣ କହିଲୁ ପୋଲଟେ ଅଛି ସେ ପୋଲରେ ପାଣି ଯାଏ ସପେଇ ପୋଲ ତାକୁ କୁହନ୍ତି।
ହୁଁ ହୁଁ।
ପାଣି ଯାଏ ବୋହୁତୁ ମାଛ ବି ଯାଆନ୍ତି ଆମେ ବନିଶ ପକେଇକି ଧରୋଉ ନହେଲେ ଜାଲ ଅଛି ଜାଲ ପ ଇକି ଧରୁ ମାଛ।
ହୁଁଁ ଅହଁ। ଅହଁ ଆମର ଏପଟେ ନଈ କୂଳ ନଈଠୁ ଆମ ଘର ପାଖରୁ ପାଞ୍ଚ କିଲୋମିଟର। ଦ ତ ହଁ ଏଇଠି ଆମକୁ ନଈ ମାଛ ବି ମିଳିଯାଏ ଆମକୁ।
ଆରେ ନଈ ମାଛ ତ ବୋହୁତ ଟେଷ୍ଟି ମାଛ ତାହେଲେ ସେ ଏଥିରେ ବି ଅଁ ଚୁଙ୍ଗୁଡି ବି ପଡୁଥିବେ ବୋହୁତ ପ୍ରକାର ମାଛ ପଡୁଥିବେ।
ଅଁ ତାଙ୍କର ସବୁ ଏଇ କଣ୍ଟିଆରୁ ମନେ ପଡିଲା କଣ୍ଟିଆ ମାଛଟା ବି ସେଠି ଥାଏ ଆଉ ନଈର ବିଭିନ୍ନ ପ୍ରକାର ସବୁ ମେରିକାଳି ଆଉ କଣ କେତେ ନାଁ ସବୁ ଅଛି ତାର କଣ୍ଟେ ଅଛି ଗୋଟେ କଣ ମାଛ ମାଛ କଣ୍ଟା ଏମିତି କଣ ସବୁ ଅଛି।
ହଁ।
ହୁଁ।
ଆଉ ଏବେକା ସମୟରେ ଆଉ କଣ ବେଶୀ ମାଛ ଦେଖିବାକୁ ମିଳୁଛି ଏବେ ସବୁ ସେ ରୋହି ଭାକୁର
ଯଉ ରୁଖଚାନ୍ଦି ଏରା ସଉ।
ହଁ, ସବୁ ମେଡିସିନ ଦିଆ ହଉଛି ମାଛରେ।
ଆଉ ତମ ସେ ପୋଖରରୁ କଙ୍କଡ଼ା ବାହାରିବେନି?
ନା ରେ ପୁଅ, କଙ୍କଡା ନାହାନ୍ତି, ଏଇ ମାଛ ଖାଲି, ଦଳ ପୋଖରୀରେ ତ।
ଓହ ହଁ, ଆଉ କଙ୍କଡା ଯୋଉ ଆସେ ଯୋଉ ହଁ
ପଙ୍କ ହେଇଯାଇଛି ନା ଅଧିକା ପୋଖରୀରେ ଦଳ ପୋଖରୀ ସେଥିପାଇଁ କଙ୍କଡା ନାହାନ୍ତି।
ଓ ହୋ
ବୁଝିଲୁ?
ଆମର ଆଡେ ମିଳେ ଗୋଟେ ଛୋଟ ଛୋଟ କଙ୍କଡା ଗୋଟେ ମିଳେ, ଆଉ ଗୋଟେ ମାଣ୍ଡିଆ କଙ୍କଡା ମିଳେ ସେ ତଳ ସାଇଡ ରେ ତମ ଏଇ ଘର ପାଖରୁ ହ ବହୁତହୁ ଦୂର ସେମାନେ ଏଇଠି ବିକ୍ରି କରନ୍ତି। ମାଣ୍ଡିଆ କଙ୍କଡା, ସେଠା ପୁରା କଳା କଳା ହେଇକି ଆଉ ତା ଝୋଳଟା ବି ଟେଷ୍ଟ।
ଅହ, କିନ୍ତୁ କଙ୍କଡା ମତେ ବହୁତ ଟେଷ୍ଟ ଲାଗେ।
ହଁ ନାଇଁ ସେ ମାଣ୍ଡିଆ କଙ୍କଡା ତ ତାର ଖାଇବୁ ମାନେ କହନା।
କଙ୍କଡା ଜାଣିଛୁ ବିଲ ଯେ ଯେତେବେଳେ ଚାଷ ହୁଏ ଆଗରୁ ସେତେବେଳେ ଯେତେବେଳେ ତଳି ପକା ହୁଏ ପାଣି ହେଇଯାଏ, ସେତେବେଳେ କଙ୍କଡା ଦେଖିଛୁ, ବିଲରେ ବି କେତେ କଙ୍କଡା ଧରା ହୁଏ।
ହଁ ଅ।
ବିଲ ଧାନ ଚାଷ ଟାଇମ ରେ ସେତେବେଳେ ହଳ ହୁଏ, ତାପରେ ସେତେବେଳେ ପାଣି ହେଇଯାଏ, କଙ୍କଡା ବେଶୀ ଚାଲନ୍ତିନି ବିଲରେ।
ଛୋଟ ଛୋଟ କଙ୍କଡା।
ଛୋଟ ଛୋଟ କଙ୍କଡ଼ା ହଁ।
ହୁଁ ଉଁ। ଆମେ ଏଇ ଯୋଉ ପୋଖରୀରୁ ଯଦି ଗୋଟେ ମାଛ ଆମେ ଧରିଦେଲୁ ଯଉ ଛୁଆ ବେଳେ ଧରୁଥିଲୁ
ହଁ ଅଁ।
ଲାଗେ।
କୁସିିଲ ଲାଗେ ଆମେ ତାକୁ ବ ବଟନ ରେ କି କୋଉଥିରେ ବାଲ୍ଟି ରେ ଆମେ ତାକୁ ଟିକେ ପାଣି ରଖିକି ତାକୁ ରଖୁୁନୁ।
ହଁ
ଭଲ ଲାଗେନି, ସେଥିରେ ଖେଳ ହୁଏ ସେମିତି ମାଛ ଗୋଟେ ପାଣିରେ ରଖିକି ମାଛ ଖେଳୁଥିବ ଭଲ ଲାଗେ ନା?
ହଁ
ହୁଁ ଉଁ
ଆଉ ଏଣିକି ଆସିଲା ବ ବର୍ଷାଦିନ ଆଉ, ଆମର ତ ଏଇ ମାଛ ଧରା ସରିଲା ପରେ ପୁଣି ପୋଖରୀ ଫୁଲ ହେଇଯିବ ଆଉ।
ହଁ ମାଛ କଣ ଏବେ ଧରା ହଵ ନା, କାଲି ସକାଳୁ ଧରିବ, ଆଜି ତ ପାଣି କାଢିଦେଲ?
ଆଜି ଧରା ହେଇଯିବ ନା, ଆଜି କଣ କହିଲୁ ଦଶଟାରୁ ଲାଗିଲାନ ନା ପମ୍ପ। ଆଉ ଘଣ୍ଟେ ଦି ଘଣ୍ଟା ଘଣ୍ଟେ ଦି ଘଣ୍ଟା ସମୟ ମଧ୍ୟରେ ପାଣି ଶୁଖିଯିବ। ତାପରେ ଦଳ କଢା ହେଇକି, ମାଛ ଧରା ଷ୍ଟାର୍ଟ ହେଇଯିବ ଆଉ। ଏଇ ସନ୍ଧ୍ୟା ବେଳ ହେଇଯିବ ମାଛ ଧରା ସରୁ ସରୁ, ଆଉ ସନ୍ଧ୍ୟା ଛଟା ସାଢେ ଛଅଟା ଟାଇମ ହେଇଯିବ ଆଉ।
ହଁ ତୁ ବୋଧେ ସେଇ ପୋଖରୀ ପାଖରେ ଅଛୁ, ପବନ ସାଉଣ୍ଡ ହଉଛି ଜୋରେ ଆଉ।
ପବନ ଏପଟେ ମଟର ବି ଚାଲିଥିଲା ସାଇଡ ରେ, ପାଣି ଉଠା ହଉଛି ମ ରେ ପାଣି ବୁହା ହଉଛି।
ହଁ
ହଁ ବା।
ଆଉ ତମେ, ଆଉ ସେ ପୋଖରୀ ଟା କଣ ତମ ଘର ପାଖରେ ନା ଦୂରରେ?
ଆମର ବାରି ପଟେବା ତଳ ପଟେ। ଆମର ବାରିପଟେ ଲାଗିଛି ପୋଖରୀ।
ଭଲ ଆଉ ଆଗରୁ ସେଇ ଦଳରେ ଆମେ ଖେଳୁଥୁଲୁ।
ହଁ ହଁ।
ହଁ, ସେ ଯୋଉ ଦଳଟା ହବ, ତାକୁ ଆଣିକି ଖେଳିବୁ, ସେଇଥିରେ ତା ଉପରେ ଡେଇଁବୁ।
ସେ ସବୁ କଥା ତାହେଲେ ତୋ ପାଇଁ ମାଛ ପଠେଇବି।
ହଁ। ତତେ ତ ମୁଁ ଯାହା କହିଲି ତା ହଁ ଶୁଣୁ ଯୋଉ-ଯୋଉ ମାଛ କହିଲି ତାକୁ ଟିକେ ଲିଷ୍ଟ କରିଦେ।
ହଁ, କହୁନୁ କହ।
ମୋର ମାଗୁର ଦି କେଜି କଉ ଦି ଆଉ ଯୋଉ ଘାଣ୍ଟ ପାଇଁ କଣ ଟା ଭଲ ହବ ଶେଉଳ।
ଘାଣ୍ଟ ପାଇଁ ଶେଉଳ ମାଛ ଟା ଭଲ ହଉଥିବ। ତୋ ପାଇଁ ଘାଣ୍ଟ ପାଇଁ ଚାରି କେଜି ଶେଉଳ ମାଛ ଦେଇଦେବି ବୁଝିଲୁ।
ହୁଁ, ଆଉ ତୁ ରେଟ୍ ଟିକେ କମ କରିବୁ ଆଉ ଯେହେତୁ ଆମେ ସାଙ୍ଗ।
ହଁ ହଁ ରେଟ-ରେଟ ମୁଁ ତୋ ପାଇଁ କମ କରିଦେବି।
ହୁଁ।
ରେଟ୍ କମ କରିଦେବି। ତାପରେ ଶେଉଳ ମାଛ ଚାରି କେଜି ପଠେଇବି, ଆଉ କଉ କେତେ କଉ କୋଉ ମାଛ କେତେ କହୁଥିଲୁ ଦୁଇ କେଜି।
ହଁ, ଦୁଇ କେଜି।
ହଁ, ମାଛ ବହୁତ ବାହାରିବେ। ବୁଝିଲୁ।
ହଁ, କଉ ମାଛ କଣ ଛୋଟ-ଛୋଟ ନା ବଡ-ବଡ।
କଉ-ମାଛ ବଡ-ବଡ କଉ ମାଛ ମାନେ। ଚାରିଟା କୋଉ ମାଛ ହେଲେ ଗୋଟେ କେଜି ହେଇଯିବେ, ଗୋଟେ କୋଉ ମାଛ ଅଢେଇଶହ ବଡ଼ ମାଛ ଧରା ହେଇନି ନା ପୋଖରୀ ମାଛ ଧରା ହେଇନି ନା ଦି ଚାରି ଦୁଇ ଦୁଇ ବର୍ଷା ହେଲାଣି ପୋଖରୀ ମାଛ ଧରାଇନି।
ଓହୋ, ଅ ସେ ସେ ବଡ ହେବେନି ଆଉ।
ହଁ ହଁ ବଡ ଶେଉଳ, କଉ, ମାଗୁର ବାଳିଆ, ରତା-ମାଛ ବହୁତ ମାଛ ଅଛନ୍ତି।
ଆରେ ଆଉ ମାଗୁର ରେଟ୍ ବା କଣ ଅଧିକ କାଳେ।
ହଁ ମାଗୁର ର ରେଟ୍ ଟା ଅଧିକ।
ଅହ ସେ ସିଏ କ ଛୋଟ-ଛୋଟ ନା ସିିଏ ବି ବଡ ବଡ।
ମାଗୁର ଗୋଟେ ଅଢେଇଶହ, ତିନିଶହ ଏମିତି ହେବେ ଆଉ ତିନିଶହ ଚାରିଶ ପାଖାପାଖି ହେବେ।
ଅହ ହ
ହଁ।
ବାବୁର ଦେଇଦବୁ ଆମର ଦି କେଜି ଆଉ।
ହଉ ଠିକ୍ ଅଛି, ମାଗୁର ଦି କେଜି, କଉ ଦି କେଜି, ଆଉ ଶେଉଳ ମାଛ ଚାରି କେଜି।
ହଁ ହଁ।
ଅ ହ।
ହଁ ତମର ବୋଧେ ଏବେ ଧରା ଷ୍ଟାର୍ଟ ହବ ନା?
ହଁ ଆମର ଆଉ ଘଣ୍ଟେ ପରେ ଧରାହବ। ପାଣି ତ ମୁଁ ଦେଖୁଥିଲି, ଏବେ ପାଣି ଶୁଖି ଆସିଲାଣି ଆଉ ଘଣ୍ଟେ ଲାଗିବ ଟୋଟାଲ ଶୁଖିଯିବ ପୋଖରୀ ଆଉ।
ଅଁ ହଁ।
ଆଉ ତାପରେ ଦଳ କାଢିବାକୁ ଟିକେ ସମୟ ଲାଗିବ ଅଧଘଣ୍ଟେ ଚାଳିଶ ମିନିଟ ଲାଗିବ ସମୟ। ଆଉ ତାପରେ ମାଛ ଧରା ଷ୍ଟାର୍ଟ ହବ କାଇଁ ନା ଦଶ କୋଡିଏ ଜଣ ଲୋକ ଅଛନ୍ତି ନା ଦଳଟା ଖାଲି କାଢିବା ପାଇଁ, ଆଉ ସେମାନଙ୍କୁ ବି କିଛି ମାଛ ଦିଆଯିବ, ସେ ଦଳ କାଢିବେ ଯେହେତୁ ଜଲଦି ବି ଦଳ କାଢି ହେଇଯିବ ନା। ହ।
ହଁ, ହଉ ତୁ ଯା ମାଛ ଧରି ସାରେ ମୁଁ ଫୋନ କରିବି ମୋ ପାଇଁ ପଠେଇବୁ ଆଉ।
ହଉ ହଉ।